ହ୍ୟାଲୋ।
ହଁ ଆପଣ କୋଉଠୁ କହୁଛନ୍ତି?
କରୁ କହୁଥିଲି।
ହୁଁ।
ଆ ଏଇତ ବସ୍ତୁ ଶିଚୁ ଆଉ। ଆଉ ଆପଣ କୋଉଠୁ କହୁଥିଲେ? ଆଚ୍ଛା କଟକ କୋଉଠୁ? ଆଚ୍ଛା। କଣ କରୁଛନ୍ତି? କଛି ଆଛା ଦେହ ମୁଣ୍ଡ ଠିକ ଅଛି? ଆମେ ଏଇସ ହଁ ପୁଅ ଟିକେ ଏବେ ଆସିଲା ତ ତାରେ ମାଆ ପୁଅ ଟିକେ ଏଠି ଗପ ସପ ହେଉଥିଲୁ ଆଉ। ହଁ। ରୋଷେଇ ଅଣ୍ଡା ଖେଳ।
ଆଉ ଅଣ୍ଡା ଝୋଳ କେମିତି ମାନେ ଅ ଖାଲି ଅଣ୍ଡା ଝୋଳ ଭାତ ଭାତ ଅଣ୍ଡା ଝୋଳ ନା ଆଉ କଣ।
ନା ନା ଅଣ୍ଡା ତ ମୁଁ ଖାଏନି! ଏଇ ଆଉ ମୁଁର ପନିର କରିବି ଆଉ।
ଓହୋ।
ଭାତ ଡାଲି ପ ଭାତ ହ ଭାତ ଡାଲି ପନିର ଆଉ। ଅଣ୍ଡା ପୁଅର ଆଉ।
ହୁଁ ଆମର ବି ସେମିତି ଅଛି। ଟିକେ ଭାତ ଅଛି ଆଉ ଆଳୁ ତରକାରୀ କରାହେଉଛି। ଆଉ କଚଡି ଟିକେ ଅଛି ତା ସାଙ୍ଗେ ଲଗେଇ ଖିଆ ହବ ଏକ ଛୁଆ ମାନେ ଖାଇବେ।
ଓ ହଅ ହ। ପୁଅ ତ ଏବେ ଆସି ପହଞ୍ଚିଲା। ସେ ତାର ଖାଇବ ଅଣ୍ଡା ଇଏ କଲେ। ମୋର ଟିକେ ସାଧା ପନିର ଡାଲି ଆଉ। ଘର ତ ଆମର ବାଲି ପୂଜା ଆମେ ରହୁଥିଲୁ ପାରାଦ୍ୱୀପୀ ରେ। ଏବେ ଆସିକିରି ଅଛୁ କଟେକରେ ଆଉ।
ପୁଅ କଣ ପଢୁଛି?
ପୁଅର ଏବେ ସରିଲା, ଯୋଉ ପ୍ଲସ୍ ଟୁ ସରିଲା। ହେଲା ଇଞ୍ଜିନିୟରିଂ କରିବ ଆଉ।
ହ୍ୟାଲୋ।
ହଁ ମୁଁ କହିଲି ଏବେ ସରିଲା। ପ୍ଲସ୍ ଟୁ ସରିଲା ଏବେ ତାପରେ ଇଞ୍ଜିନିୟରିଂ କରିବ ଆଉ। ହଁ ଇଲେଭେନ୍ ଟୁଏଲଭ୍ ର ସ ହଁ ସରିଲା। ହଁ ହଁ ସରିଲା। ତାପରେ ଇଞ୍ଜିନିୟରିଂ କରିବ ଆଉ।
ଓହୋ କୋଉଠି କରିବୁ?
ଏ ସିଏ ଗୁଣୁପୁରରେ କରିବ ଜି ଆଇ ଟି ଗୁଣୁପୁର।
କୋଉଠି କୋଉଠି କରିବୁ?
ଜି ଆଇ ଟି ଗୁଣପୁରୁ।
ଓହୋ ଆଉ କେତେ ପରସେଣ୍ଟ ରଖିଲା ପୁଅ?
ହଁ ଏଇ ଟୁ ପରସେଣ୍ଟ ରଖିଚି ଆଉ। ଟିକେ ଆଉ ଅଧିକା ଆଶା ହେଲା ହେଲେ କେମିଷ୍ଟ୍ରି ଟିକେ କମିଗଲା ଆଉ।
ଓହୋ। ଆଉ ଥରେ ଦେଲାନି କେମିଷ୍ଟ୍ରି ଏବେ ତ ଅଛି ସରକାରଙ୍କର ନିୟମ ଅଛି ଦେଇପାରିବ ଆଉ ଥରେ। ଏ ନିଜ
ଏ ହଁ ହଁ ହଁ ସେଇଟା ବି ଥିଲା। ତାପରେ ଫେରେବି ଚିରି ଚେକିଂ ବି ତାର ଠିକ ଥିଲା, କହୁଥିଲା ଦଶ ପନ୍ଦର ମାର୍କ ମିଳିବ। ଆଉ ତାକୁ ବି ରି ରିଚେକିଂ ପାଇଁ କହିଲୁ। ଆମେ ବି ସେତେବେଳେ ଗାଁକୁ ଯାଇଥିଲୁ। ତାକୁ ରିଚେକିଂ ପାଇଁ କହୁ ତାହେଲେ ତୁ ରିଚେକିଂ ପାଇଁ ପଠେଇଦେ ସାର୍ ବି ମେସେଜ୍ କରିଥିଲେ। ପ ପଠେଇଦିଅ ମୁଁ ଦେଖିଦେବି ଆଉ ପଠେଇଲାନି।
ନାହିଁ ଏ ନା ମାନେ ରିଚେକିଙ୍ଗ ଟାକୁ ଏତେ କଲେ ତାର ବେନିଫିଟ୍ସ
ହ
ବରଂ ସେଇ କେମିଷ୍ଟ୍ରି ଯଦି ଚାହୁଁଚ ତାହେଲେ ଦେଇ ଦେଇଥିଲେ ବି ଭଲ ହେଇଥାନ୍ତା।
ହଁ ସେ ସାର୍ ବି ସେୟା କହୁଥିଲେ। କହିଲେ ତାର ତ କେମିଷ୍ଟ୍ରି ଭଲ ହୁଏ। ତାର ସବୁଠାରୁ କେମିଷ୍ଟ୍ରି ଭଲ ହୁଏ। ଆଉ ରିଚ୍ ଚେକିଂଟା ଯଦି ନ କଲା। ତାହେଲେ ଏକ୍ଜାମ ଟା ଦେଇ ଦେଇଥାନ୍ତା। ଯଦି ଯଦି ବଢିଥିଲା ବଢିଥିଲା କମି ବି ନଥାନ୍ତା। ତାର କଣ ଏକ୍ଜାମ ସ ପରି କ୍ଷା ସରିଲା ପରେ ଆଉ ପାଠ ସାଥିରେ ଟୋଟାଲି ନାହିଁ। ମୋବାଇଲ୍ ଧରିଲା ପାଠ ସାଥିରେ ଆଉ ନାଇ ପୁରା ଟଚ୍ ଛାଡିଗଲା ଆଉ ସେ ସେଇଥିରେ ଏତେ ମୁଁ ତଥାପି କହୁଥିଲି ତୁ ଦେଇଦେ ଟିକେ ଆଉ ରିଚେକିଙ୍ଗ୍ ପାଇଁ ଛାଡିଦେ ତଥାପି ସାର୍ କହୁଥିଲେ ଏଥରକ ସବୁ ଅନଲାଇନ୍ ରେ ଖାତା ଦେଖାହେଇଥିଲା। ଆଉ ରିଚେକିଂ କଲେ ସେ ଆସିବ। ରେଜଲ୍ଟ ମାନେ ଫଳ ସବୁ ପିଲାଙ୍କର କେତେଟା ଆସିଚି। ଆ, ହଁ କିନ୍ତୁ ତାର ଆସିଥାନ୍ତା। ସେଇଟୁ ସିଏ ଆଉ ମନ ଦେଲାନି ଆଉ ଏ ସାର୍ ବି ଏଇଟୁ ଆସ ଥିଲେ ତାଙ୍କ ଏରିଆ ସ୍କୁ କଲେଜ୍ କୁ ଆ ତାଙ୍କ ସାର୍ ପାଟି କରିଥିଲେ ତୁ ରିଚେକିଂ କଲୁନିକି। ଆଉ ଥରେ ପରୀ କ୍ଷା ପାଇଁ ବି ଫର୍ମ ଫିଲ୍ଅପ କଲୁନି। କିଛି କଲୁନୁ ଆଉ ସେଇ ଏଇଟି ଟୁରେ ସନ୍ତୁଷ୍ଟ ହେଇଯା ଆଉ କଣ କରିବୁ।
ହଁ ଆଉ ଘରେ ସବୁ କିଏ ଅଛନ୍ତି?
ଘରେ ବାପା ମା ଅଛନ୍ତି ଆଉ। ଶାଶୁ ଶଶୁର ଆଉ। ହଁ ଶାଶ ଶାଶୁ ଶଶୁ ହଁ ସେ ଭଲ ଅଛନ୍ତି। ସେ ଅଛ ସେ ଜଣେ ସ୍ତ୍ରୀ ଲୋକ ସେ ତାଙ୍କ ଦାୟିତ୍ୱ ନଉଛି।
ଆଉ ତୋମେ କଟକରେ ଅଛ। ସିଏ ଗାଁ ରେ ଅଛନ୍ତି ବୋଧେ?
ତାଙ୍କ ଆମର ଗୋଟେ ଜଣେ ରଖା ସ୍ତ୍ରୀ ଲୋକ ଅଛି। ସିଏ ସବୁ ତାଙ୍କ ଦାୟିତ୍ୱ ନଉଚି ଆଉ ଆଉ ଆମେ ମଝିରେ ମଝିରେ ଯା ହଁ ମଝିରେ ମଝିରେ, ଆମ ଯା ଦେଢଶୁର ଅଛନ୍ତି ସିଏ ବି ଯାଆନ୍ତି ମଝିରେ ମଝିରେ। ଆମେ ଯାଉ ଯେତେବେଳେ ଯେମିତି ତାଙ୍କ ଦେଖାଶୁଣା କରୁ ଆଉ। ଫୋନ ଫାନ ଯୋଗାଯୋଗ ଅଛି ଆଉ ମୁଁ ବି ଯାଏ ହଁ ତାଙ୍କର ଗୋଟେ ପୁଅ ଗୋଟେ ଝିଅ ଝିଅ ବି ଇଞ୍ଜିନିଅର ପୁଅ ଇଞ୍ଜିନିୟରିଂ କରିସାରିଲାନି। ଏଇ ଯୁକ୍ତ ଥ୍ରୀ ପଢୁଛି ଆଉ।
ହୁଁ ଯୁକ୍ତଥ୍ରୀ ହିଁ ପଡୁଛି ହଁ ହଉ କୋଉଠି ପଢୁଛି?
କରୁଛି ଅଡସପୁରୁ
ଆଚ୍ଛା।
ଘରେ ଯେତେବେଳେ ଥିଲେ ସବୁ ରୋଷେଇବାସ କରୁଥିଲେ ବୋଧେ?
ହଁ ଘରେ ସେ ଆସ ସେ ଜଣେ ବାସନ ମାଜିବାକୁ ଘର ଫର ଓଲେଇକି ଝାଡୁ କରିଦେଇ ଆସିଦେବେ ଆମେ ରୋଷେଇ ମୁଁ ସାନ ବୋହୁ ତ ମୁଁ ରୋଷେଇ ରୋଷେଇ କରେ ଆଉ ରୋଷେଇ ଟା ଭଲ କରେ ସମସ୍ତେ କହନ୍ତିୁ।
ହଁ ଆଉ ରୋଷେଇର ସ୍ପେଶାଲ କଣ?
ରୋଷେଇରେ କଙ୍କଡା ତରକାରୀ ସ୍ପେଶାଲ ଆଉ ଗୋଟେ ଖିରି ଭିତରେ ଗୋଟେ ମୋତି ଖିରି କରେ। ସେଇ ଶାଗୁ ହଁ ଶାଗୁ ଦାନା ତା ଦେହରେ ଟିକେ ଗାଜର ଇଏ କରିକିରି ଆଉ କ୍ଷୀର ସେସ ପକେଇ ସେଇଟା ଗୋଟେ ଇଏ କରେ
ସେ କେମିତି ତା ତା ତା ପ୍ରିପାରେସନ୍ଟା କେମିତି ଆଉ ତା ପ୍ରୋସେସିଂଟା କେମତି?
ତାର କଣ ତମେ ଧର ଶାଗୁଟାକୁ ଟିକେ ଆଗ ଫୁଟ ଫୁଟାଇଦେଲ ଫୁଟେଇ ଦେଇକି ତାକୁ ଛାଣିଦେବ ଟିକେ ଛାଣିଦେଲେ ପାଣି ଟିକେ ମାନେ ତା ଯେଉଁ ଟିକେ ବହଳିଆ ଅଂଶ ଟା ସେଇଟା ବାହାରିଯିବ ତାକୁ ଧୋଇ ଦେଇେଇ ରଖିଦେଲ ତାପରେ ଟିକେ ଗାଜାର ର ଟିକେ ଯୋଉ ଗ୍ରେଟ ରେ ଯୋଉ କୋରି କରିଦବ ଯୋଉଁ ଇଏରେ କଦୁକସଜନ କରନ୍ତୁ ସେ ଟରେ ଗାଜର କାଦୁକସ କରିଦବା ଆଉ ଗୋଟେ ଘିଅ ରେ ଭାଜିଦବା ତା ଦେହରେ କ୍ଷୀର ପ କ୍ଷୀର କାଜୁ କିସମିସ ଭାଜିଦବ ତାକୁ କ୍ଷୀର ଟିକେ ଫୁଟିଲା ପରେ
ହୁଁ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଶୁଭୁଚି।
ହଁ ହଁ ସୁଭିଲା।
ଶାଗୁ ଟା ଯେତେବେଳେ ଟିକେ ବଡ ବଡ ଫୁଲି ଯିବ ମୋର୍ତି ଭଳିଆ ତାକୁ ସେ ଜିନି ଟା ମୋତି ଭଳିଆ ଦେଖ ତା ନାଆଁ ଟା ସେଥି ପାଇଁ ମୋତି ହେଇଛି ସେ ତାଦିରେ ସେଇଟା ଖେସେ କାଜୁ କିସମିସ ପକାଇଦେବା ସେଇଠୁ ଟିକେ ମିଲ୍କି ମେଡ଼୍ ଥିବ ଯଦି ପକାଇଦେବ ଗୁଜୁରାତି ଗୁଜୁରତି ଗୁଣ୍ଡ ଏସବୁ ପ କୁଆଡ଼େ ହଁ ବଢିଆ ଲାଗିବ ନା ଖିରି ଟା। ସମସ୍ତଙ୍କୁ ପସନ୍ଦ ଆମର ଘରେ।
ହଁ ଆଉ ଇଏ କଙ୍କଡ଼ା ଝୋଳ କିଏ ଭଲ ପାଏ ଖାଇବାକୁ?
କଙ୍କଡ଼ା ସମସ୍ତେ ଏବେ ତ ସବୁ ଆଇଁସ ଛାଡ଼ି ଦେଇେଇଛନ୍ତି କିନ୍ତୁ ଯେତେବେଳେ ସବୁ ଖାଉଥିଲେ ସମସ୍ତଙ୍କ କଙ୍କଡ଼ାଟା ବହୁତ ପସନ୍ଦ ଥିଲା। ହଁ କଙ୍କଡ଼ାଟା ଟା ମୋର ବହୁତ ପସ ମୁ ଥରେ ମୁଁ ଫାଷ୍ଟ କରିଥିଲି ଯେଉଁ ମୋର ବାହାଘର ହେଇନଥିଲା। କୁମ୍ଭାର ପୂର୍ଣ୍ଣିମା ଆ ଦିନ ଆମ ଯାଇଥିଲି ବଡ଼ଭି ନେଇଭୁବନେଶ୍ୱରରେ ରୁହନ୍ତି ତ ତାଙ୍କ ଘରକୁ ଯାଇଥିଲି ସେଥିରେ କଙ୍କଡ଼ା ଆଣିଥିଲେ କହିଲେ କଙ୍କଡ଼ାଟା କଲୁ ମୁଁ କରି କଙ୍କଡା ତରକାରୀ ତା କରିଥେଲି ଯେ ଗୋଟେ ଯୋଉ ସାପ୍ତାହିକ ବହିରୁ ଦେଖି। ମତେ କହିଲେ ତୁ ମୁଁ ସେତେବେଳେ ଯମା ରୋଷେଇ କରୁନଥିଲି ମତେ କହିଲେ ତୁ ରୋଷେଇ ଟା ରୋଷେଇଟା ଯେ କରୁଛୁ ବହିରୁ ଦେଖି ଯଦି ଟୋଟାଲ ନହବ ଯେମିତି ଦିଅଁ ଗଢୁ ଗଢୁ ମାଙ୍କଡ଼ ତ ସେଇଆ ହବ ସ୍ ହବ ଆଉ ମୁଁ କିନ୍ତୁ ଫାଷ୍ଟେ ସେଉ ହଁ ବଢ଼ିଆ ହେଇଥିଲା ସେ କୁମାର ପୂଣ୍ଣମି ଓଷା ଥିଲା ଏ ନା ଓଷା ନଥିଲା ସେଦିନ ବଢ଼ିଆ ସେଇଠି ହେଇଥିଲା ହେଠୁ କହିଲା ଆରେ ବଢିଆ ହେଇଚିତ ତାପରଦିନ କୁମାର ପୂର୍ଣିମା ଥିଲା ସେ ଆଣିକି ଆସିଛନ୍ତି କହିଲେ ଆଜି କଲୁ। ଏଠୁ ମୋ ବଡ ଭଉଣି କହିଲା ଆଉ କଣ ତାର ଆଜି ଓଷା କୁମାର ପୂର୍ଣ୍ଣିମା ତେମେ ନା ସେ ସେଦିନ ବଢ଼ିଆ ତରକାରୀ କରିଥିଲେ ଆଉ ସେଦିନେ କୁମାର ପୂର୍ଣ୍ଣିମା ବୋଲି ଆଜିଆଉ ଆଣିକି ଯାଇଛି ଆଉ।
ହୁଁ
ମୁଝେ ନା ନା ମୁଁ ଆଉ କୁମାର ପୁର୍ଣିମାରେ କରିବିନି ଯଦିସେମାନେ ଦେଇ ପାରବା। ସେଇଦିନ ଠାରୁ ମୁଁ ସେଇଟା ସେଇ ପ୍ରୋସେସ ରେ କରେ,
ହୁଁ ଆଜି ପର୍ଯ୍ୟନ୍ତ ଆଜି ବଧେ ସେଇ ପ୍ରୋସେସ
ହଁ ସେଇ ପ୍ରୋସେସ ଟା କିନ୍ତୁ ବଢିଆ ହେଇଛିହଁ ଯିଏ ବି ଖାଇଯେ ସିଏ ବହୁତ ପସନ୍ଦ କରେ ହାରା ଦିପରେ ବି ବହୁତ କଙ୍ଗଡ଼ା ତ ମିଳେ ଆମେ ଖେଳିଥିଲୁ କୋଉଠୁ କଙ୍କଡା ବେପାର କଣ କଣ ହୁଁ ସେଠି କଙ୍କଡ଼ା ବହୁତ ବଡ଼ ସେଠିତି
ଆଉ ଆମେ ତ କେବେ ଆମେ ତ ପୁରା ବିନା ପା ପିଆଜ ରସୁଣ ଆମେ ସେଗୁଡା କେବେ ଖାଇନୁ ନା ତା ଟେଷ୍ଟ ବି ଜାଣିନୁ ହୁଁ ହୁଁ ହୁଁ
ସେ ମରୁ।
ନା ନା ଜନ୍ମରୁ ନୁହେଁ ଖାଇଛି କିନ୍ତୁ ହ ମାନେ ବାହାଘର ହେଇସାରିଲା ପରେ ହଜବେଣ୍ଡ ତ ସେଥିପାଇ କେତେ ବର୍ଷ ବି ତାପରେ ବି ଖାଇଥିଲି ତା
ହ ହ ନାଁ ଆମର ସେମିତି ବହୁତ ଦିନି ଆମେ ଖାଇଥିଲୁ ଶାଶୁଘର ଆମର ଯୋଉ ମୁଁ ଖାଲି ମାଛ ଖାଉଥିଲି। ମାଛ କଙ୍କଡ଼ା ଆଉ ଛେଳି ମାଂଛ କୁକୁଡ଼ା ମାଂଛ ଏସବୁ ଖାଉନଥିଲେ। ଖାଲି ସେଇ ସବୁ ଖାଉଥିଲେ ତାପରେ ଏବେ ଯୋଉ ଠାକୁର ଗଣେଶଙ୍କର ଗୋଟେ ମୂର୍ତ୍ତି ସ୍ଥାପନ ହେଲା ତ ସେଇଦିନେ ଆଉ ଘରେ ଆଇଁଷ ପସିଅନି ଗାଁକୁ ଗଲେ ଟୋଟାଲ ଗାଁରେ ଆଇଁଷ ପଷେନି ସବୁ ସାଧା ଏବେ ସେ ଆଉ କେହି ଖାତି ଖାଲି ଆମେ ମା ପୁଅ ଟିକେ ବାହାରେ ଯେ ଆଡେ ଯଦି ଖାଉ ଖାଉ ନହେଲେ ନାହିଁ ଗାଁକୁ ଗଲେ କିନ୍ତୁ ଆଇଁଷ ଖାଉ
ହୁଁ ହୁଁ ହୁଁ।
ଆଉ ସମସ୍ତେ କିନ୍ତୁ ଆମ ଘରେ ଆଗରୁ ଖାଆନ୍ତିନି।
ହୁଁ।
ଏମତିଆ ଚାଲଛି।
ହୁଁ।
ଏଟା କଥା ଆଉ ଆଉ ଆପଣଙ୍କର କଣ?
ଆମର ତ ବିନା ପିଆଜ ରସୁଣ। ରୋଷେଇ ତ ଏଇ ରୋଷେଇ ତ କ ରୋଷେଇ ମୁଁ ଭଲ ପୋଡ ପିଠା କରେ। କ୍ଷୀର ପୋଡ ପିଠା କରେ ଆଉ ଏ ବିନା ପିଆଜ ରସୁଣରେ ଯେତି
ହୁଁ।
ହଉ ହଉ ତାହେଲେ ପରେ କଥା ହବା।
ଆଜ୍ଞା ଆଜ୍ଞା।
ହଁ ରଖୁଛି।
ଆଜ୍ଞା।
ହୁଁ।